ହାଲୋ।
ଆଜ୍ଞା।
କଣ କରୁଚନ୍ତି?
ଆଓ ଖା ଖା ପିଅ ବର୍ତ୍ତମାନେ ସରିଲା। ଯାଉଛି ଟିକେ ରେଷ୍ଟ ନେବି। ଯା ହଉ ଭଲ ତମେରେ ଆପଣ ଯୋଗାଯୋଗ କଲେଣି ଆଉ
ମା ଆଜ୍ଞା।
ପ୍ରଭୁ ରାମଚନ୍ଦ୍ରଙ୍କର ଗାଥା ଟିକେ ଆଲୋଚନା ପର୍ଯ୍ୟାଲୋଚନା କରିକି ଟିକେ ରେଷ୍ଟ ନବା।
ଆଜ୍ଞା ଆଜ୍ଞା ପ୍ରଭୁ ରାମଚନ୍ଦ୍ର ବିଷୟରେ ଆଜ୍ଞା କୁହନ୍ତୁ।
ଆଜ୍ଞା ରାମଚନ୍ଦ୍ରଙ୍କ ବିଷୟରେ କହିବା କଥା କଣ କି ଯୋଉ ବିଷୟ ବସ୍ତୁରେ ଆମର ଲକ୍ଷ୍ମଣ ଶକ୍ତିଭେଦ ହେଇଥେଲେ। ସେ ଶକ୍ତିଭେଦ ସେ କଣ ପାଇଁ ହେଇଥିଲେ?
ଆଁ ଯେତେବେଳେ ରାବଣ ତ ଜାଣିଥିବେ ରାମଚନ୍ଦ୍ର ବନବାସ ଗଲା ସମୟରେ ରାବଣ ମାତା ସୀତାଙ୍କୁ ହରଣ କରି ନେଇଥିଲା।
ଆଜ୍ଞା।
ସୀତାଙ୍କ ହରଣ କରିସାରିଲା ପରେ ସୀତା କୋଉ ଜାଗାରେ ଅଛନ୍ତି? ସେଟା ରାମଚନ୍ଦ୍ରକି ଲକ୍ଷ୍ମଣ ଦିଇଜଣ ଯାକ କେହିବି ଜାନିନଥିଲେ। ଠିକ୍ ସେହି ସମୟରେ ଆ ଜଙ୍ଗଲରେ ବୁଲୁଥିବା ସମୟରେ ତାଙ୍କର ପ୍ରଭୁ ମହାବୀର୍ ହନୁମାନଙ୍କ ସହିତ ଦେଖା ହେଇଥିଲା। ଆଉ ମହାବୀର ହନୁମାନ ରାମଚନ୍ଦ୍ରଙ୍କୁ ତାଙ୍କର ଯିଏ ଅଛନ୍ତି ରା ରାଜା ସୁଗ୍ରୀବ ତାଙ୍କ ସହିତ ଭେଟ କରେଇ ଦେଇଥିଲେ ଏବଂ ସୁଗ୍ରୀବଙ୍କ ସ ହିତ ଭେଟହେଲା ପରେ ରାମଚନ୍ଦ୍ର ଜାଣିବାକୁ ପାଇଥିଲେ ଯେ ସୀତାଙ୍କୁ କେହି ଜଣେ ହରଣ କରିନେଲା ସମୟରେ ସେକିଛି ଅଳଙ୍କାର ଭୂମିରେ ପକେଇ ଦେଇ ଯାଇଛନ୍ତି ସେ ସେଆକୁ ସୁଗ୍ରୀବ ରଖିଥିଲେ ଏବଂ ରାମଚନ୍ଦ୍ରକୁ ଦେଖେଇବା ପରେ ରାମଚନ୍ଦ୍ର ତାହା ତାଙ୍କ ସ୍ତ୍ରୀ ସତାଙ୍କର ବୋଲି ଜାଣି ପାରିଥିଲେ। ଏବଂ ସେଇ ଠାରେ ସୁଗ୍ରୀବ ରାମଚନ୍ଦ୍ରଙ୍କର ମିତ୍ରତା ହେଇଥିଲା ବାଳିଙ୍କୁ ସୁଗ୍ରୀବଙ୍କ ତ ଭାଇ ବାଳୀଙ୍କୁ ବଦ୍ଧ କରାଯାଇଥିଲା ଏବଂ ହନୁମାନ ଏବଂ ଅନ୍ୟାନ୍ୟ ସହଚର ମାନଙ୍କୁ ପଠାଇ ଦେଇଥିଲେ ଯେଉଁମାନେ କି ଚାରିଆ ଆଡ଼େ ବୁଲି ଆ ଦେଖିବେଯେ ସୀତାମାତା କୋଉଠି ଅଛନ୍ତି।
ଆଜ୍ଞା। ଆଚ୍ଚା ଯ ଯୋଉ ଲଙ୍କାକୁତ ଯାଇଥିବେନା?
ଆଜ୍ଞା।
ଲଙ୍କାକୁ ରାମଚନ୍ଦ୍ର ଯାଇଥିବେ।
ଆଜ୍ଞା ଲଙ୍କାକୁ ଯାଇନାହାନ୍ତି ରାମଚନ୍ଦ୍ର ରାମଚନ୍ଦ୍ର ପ୍ରଥମେ ଯେମିତି କହିଲେ ମିତ୍ରତା କରିସାରିଲା ପରେ ଅଁ ସମସ୍ତେ ଖୋଜିବା ପାଇଁ ପ୍ରଥମେ ଯାଇ ଥିଲେ ଖୋଜି ସାଇଲାପରେ ମହାବୀର ହନୁମାନ ଦକ୍ଷିଣ ଦିଗକୁ ଯାଇକି ସମୁଦ୍ର ପାର କରିକି ଉଁ ଖୋଜିବାକୁ ଯାଇଥିଲେ ଏବଂ ପାଇଥିଲେ ମଧ୍ୟ ଆଉ ସୀତାମାତାଙ୍କୁ ସେଠି ପାଇଥିଲେ ଏବଂ ଏଥିରୁ ରାମଚନ୍ଦ୍ରଙ୍କ ହାତରୁ ଗୋଟେ ମୁଦି ମୁଦ୍ରିକା ନେଇଥିଲେ।
ଆଚ୍ଛା ସିଏ ହଁ ହଁ ଯୋଉଟା କହିଲେ ଠିକ୍ କଥା। ସେଇ ଯୋଉଁ ମୁଦ୍ରିକାଟା ସୀତା ଦେଲେ ଏ ରା ଯୋଉ ହନୁମାନକୁ ଇଏ କେମିତି ଜାଣିଲେଯେ ଇଏ ରାମଙ୍କର ଅନୁଜ ବୋଲି।
ଆ ରାମଙ୍କର ଅନୁଗାମୀ ବୋଲି ଜାଣିନଥିଲେ ଯେତେବେଳେ ହନୁମାନ ସୀତାମାତାଙ୍କୁ ଖୋଜିବାକୁ ବାହାରିଲେ ସେତେବେଳେ ହିଁ ସେରାମଚନ୍ଦ୍ରଙ୍କୁ କହିଥିଲେଯେ ପ୍ରଭୁ ମୋତେ କିଛି ଏମିତି ଜିନିଷ ଦିଅନ୍ତୁ। ଯାହାଦ୍ୱାରା ମୋତେ ସୀତା ମାତା ଦେଖିକି ଜାଣିପାରିବେ ଯେ ମୋତେ ଆ ଆପଣହିଁ ପଠେଇଛନ୍ତି କାହିଁକିନା ସେଇଟା ଯେହେତୁ ମାୟାବୀ ରାକ୍ଷସ ତାଉପରେ ଭରସା କରିହେବନି ଆଉ ସେଥିପାଇଁ ଆପଣ ଆପଣଙ୍କର କୌଣସି ଏକ ଚିହ୍ନ ଦିଅନ୍ତୁ ଯାହାଫଳରେ ସୀତାମାତା ମୋତେ ଚିହ୍ନିପାରିବେ। ରାମଚନ୍ଦ୍ର ସେଇଠୁ ଗୋଟେ ମୁଦ୍ରିକା କାଢିକି ଦେଇଥିଲୁ। ଆ ମୁଦ୍ରିକା ଗୋଟେ କାଢିକି ଦେଇଥିଲେ ମାତା ସୀତାଙ୍କୁ ସ ହନୁମାନଙ୍କୁ। ହନୁମାନ ଆସିକି ସେମୁଦ୍ରି ଯେତେବେଳେ ସୀତାଙ୍କ ପାଖରେ ପହଞ୍ଚିଲେ ସିଏ ସେମୁଦିକୁ ଦେଖେଇଥିଲେ ଆଉ ସେ ମୁଦ୍ରି କାକୁ ଦେଖିକି ସୀତାମାତା ଜାଣିପାରି ଯେ ହଁ ଇଏ ସତ କହୁଛନ୍ତି ପ୍ରଭୁ ରାମଚନ୍ଦ୍ର ହିଁ ଏହାକୁ ଏଠିକି ପଠାଇଛନ୍ତି।
ଆଜ୍ଞା।
ଆଉ ତାପରେ ସେସେଠୁ ସୀତାଙ୍କୁ ସବୁ ବୃତ୍ତାନ୍ତ ଜଣେଇ ସବୁ କଥା ଜଣେଇ ଆସିଥିଲେ ଭାରି। ସେ ପ୍ରଭୁ ରାମଚନ୍ଦ୍ରଙ୍କ ପାଖକୁ ଏଠାରେ ମଧ୍ୟ ସେ ରାମଚନ୍ଦ୍ରକୁ ସମସ୍ତ ବିବରଣୀ ଦେଇଥିଲେ। ସମସ୍ତ କଥା କହିଥିଲେ ଆଉ ସେତେବେଳେ ମଧ୍ୟ ଲଙ୍କାରେ ଥିବା ସମୟରେ ହନୁମାନ ରାମ ରାବଣଙ୍କର ଅତି ସୁନ୍ଦର ବାଟିକା ଥିଲା ଯାହାର ନାମ ହଉଛି ଅଶୋକ ବାଟିକା। ଅଶୋକ ବାଟିକାରେ ରାମଚନ୍ଦ୍ର ଅଶୋକ ବାଟିକାରେ ରାବଣ ସଜାସଜି ବହୁତ ସୁନ୍ଦର ସ ଅଶୋକ ବାଟିକାକୁ ସଜେଇକି ରଖିଥିଲେ ଆଉ ସୀ ମାତା ସୀତାଙ୍କୁ ସେ ତ ବାଟିକାରେ ହିଁ ରଖିଥିଲା ଆଉ ଯେହେତୁ ହନୁମାନ ଅଶୋକ ବାଟିକାରେ ଯାଇକି ସୀତାଙ୍କ ପାଖରେ ପହଞ୍ଚିଥିଲେ ସେ ସେ ଅଶୋକ ବାଟିକା ସାରା ନିଆଁ ଲଗେଇ ଦେଇଥିଲେ ଓ ସମଗ୍ର ଲଙ୍କାରେ ନିଆଁ ଲାଗିଯାଇଥିଲା କାରଣ ହନୁମାନ କୁ ରାବଣଙ୍କର କିଛି ଦୂତ ଧରି ନେଇଥିଲେ। ଆଉ ଯେହେତୁ ଦୂତ ଧରି ନେଇଛନ୍ତି ସେ ଯାଇକି ରାବଣ ମୁଖରେ ପ୍ରକାଶ ପ୍ରକପ କରିଥିଲେ। ଆ ରାବଣ ତାକୁ ଦଣ୍ଡ ସ୍ୱରୂପ ଏହିଭଳି ଦଣ୍ଡ ସବୁ ଦେଇଥିଲେ।
ରାବଣ ଜାଣିନଥିଲା ଯେ ଇ ସିଏ ରାବଣ ଜାଣିଥିଲା। ଯେ ଆ ନାଙ୍ଗୁଡରେ ନିଆଁ ନଗେଇଦେଲେ ଇଏ ମରିଯିବ। କିନ୍ତୁ ତାର ଏତେ କ୍ଷତି ହବ ବୋଲି ସେ ଭାବିିନଥିଲା। ସେ କ୍ଷତି କରିସାରିବା ପରେ ସିଏ ପୁଣି ଫେରିଆସିଥିଲା।
ଆଜ୍ଞା ଲଙ୍କାକୁ ସମ୍ପୂର୍ଣ୍ଣ ରୂପେ ପୋଡି ଦେଇଥିଲା। ଆଉ ପୋଡିକି ପୁଣି ଫେରିଆସିଥିଲେ ରାମଚନ୍ଦ୍ରଙ୍କୁ ସମସ୍ତ ବୃତ୍ତାନ୍ତ କହିଥିଲେ ରାମଚନ୍ଦ୍ର ଶୁଣିଥିଲେ। ଆଉ ତାଙ୍କୁ ଧନ୍ୟ ଧନ୍ୟ ବୋଲି କରିଥିଲେ କହିଥିଲେ ବି ତା ପରେ ସେ ସମସ୍ତେ ବସି ଏକାଠି ହୋଇ ଏକ ଯୋଜନା ପ୍ରସ୍ତୁତ କଲେ କିପରି ଭାବେ ଆମେ ସେପଟେ ଯାଇକି ପହଞ୍ଚି ପାରିବା। ଏମତି ହଉ ହଉ କି ଭୋଉତ ଦିନ
ପାର ହବା। ସମୁଦ୍ର ପାର ହେଲେ ଯାଇକି ଲଙ୍କାରେ ପହଞ୍ଚିବେ ନା। ସେଇ ଲଙ୍କାରେ ପହଞ୍ଚିବା ପାଇଁ ପଥ ତିଆରି କରିବା ପାଇଁ ଯୋଜନା କରିଥିବେ। ପଥ ତିଆରି କରିସାରିଲା ପରେ ଯାଇ କି ଲଙ୍କାରେ ପହଞ୍ଚିବେ ନା ଆଉ ତେଣୁ ପଥ ତିଆରି କରିବା ପାଇଁ ଆରମ୍ଭ କରିଥିବେ।
ଆଜ୍ଞା ଆଜ୍ଞା।
ପଥ ତିଆରି କରିଥିବେ। ପଥ ତିଆରି କରିସାରିବା ପରେ ପଥ ତ ତିଆରି ହେଲା। ହେଲା ପଥ ତିଆରି ହେଇଗଲା ତାପରେ ବନ୍ଧ ଟା ତିଆରି ହେଇଗଲେ ତାର ତ ପୁଣି ପୂଜା ହବ ନା। ହବା ପାଇଁ ମୋ ଜାଣତରେ ସେତିିକେ ପୂଜି ଅ ପୂଜା ଅର୍ଚ୍ଚନା କରିବା ପାଇଁ ସେଟି ଭଲ ପଣ୍ଡିତଟିଏ ଦରକାର। ପଣ୍ଡିତ କିଏ ହବ ବୋଲି ଯଦି ଖୋଜା ପଡିଥିଲା। ନାରଦ ମହର୍ଷି କଇଥିଲେ ଯେ ଇଏ ଉଁ ବନ୍ଧକୁ ପ୍ରତିଷ୍ଠା କରିବା ପାଇଁ। ଏକ ମାତ୍ର ବିକଳ୍ପ ହଉଛି ଯିଏକି ବିସର୍ବାର ସୂତ ରାବଣ।
ସେଇ ଏ ବନ୍ଧକୁ ପ୍ରତିଷ୍ ଷ୍ଟା କଲେ ଏ ବନ୍ଧ ପ୍ରତିଷ୍ଠା ସୁରକ୍ଷିତ ହେବ। ତେଣୁ ରାବଣକୁ ନିମନ୍ତ୍ରଣ କରାଯାଇଥିଲା। ରାବଣଙ୍କୁ ନିମନ୍ତ୍ରଣ କରାଯାଇଥିଲା।
କି ସେତୁ ବନ୍ଧରେ ତାଙ୍କର ଯାହାବି କାର୍ଯ୍ୟ ଥିଲା କାର୍ଯ୍ୟ ଥିଲା ସେ ସବୁ ସ
ଆଚ୍ଛା ସେଇ ସମୟରେ ପ୍ରତିଷ୍ଠାକୁ ରାବଣ ଆସେ ବା ପରେ ଲକ୍ଷ୍ମଣ କଣ କରିଥିଲା ଯେ କପଟରେ ଗୋଟେ ତି ର ଲୁଚେଇକି ନେଇଥିଲା। ଯେ ଏଇଠି କାଳେ ରାବଣ ଆମକୁ ଏଠି ଆଘାତ ଦେବେ କି? ସେଇଆ ମନରେ କପଟ ରଖି ଗୋଟେ ତୀର ନେଇଥିଲା। ସେ ତୀର ଉପରେ ରାବଣର ଲକ୍ଷ୍ୟଟା ପଡ଼ିଥିଲା। ରାବଣ ତାକୁ କହିଥିଲା ଯେ ମୋତେ ଏଠି ନିମନ୍ତ୍ରଣ କରି କି ତ ଆପଣ ମାନେ ମୋତେ ଡାକି ଛନ୍ତି ପୂଜା କରିବା ପାଇଁ। କିନ୍ତୁ କପଟରେ କପଟରେ ତୀର ଆଣିଚନ୍ତି ମତେ ମାରିବା ପାଇଁ।
ଆଜ୍ଞା।
ଆଉ ଦେଖ ଲକ୍ଷ୍ମଣ ତୁମେ ଏହି ଯୋଉ କପଟଟି କରିଛ ଏ କପଟ ତୁମ ଉପରେ ହିଁ ଫଳ ଫଳିବ ଯେଉଁ ତୀର ମୋ ପାଇଁ ଆଣିଛ ସେଇ ତୀର
ଶକ୍ତିବଧ ହେଇଥିଲା। ସେଇଥିରେ ହିଁ ସେ ତାକୁ ଲକ ଶକ୍ତୀ ବିଧ କରିଥାଏ।
ଲକ୍ଷ୍ମଣ ଶକ୍ତି ଭେଦ ହବାର କାରଣ ସେ ରାବଣ ଲକ୍ଷ୍ମଣକୁ ମାରୁ ନଥିଲା ସେ ସମୟରେ। ସିଏ ମାରୁଥିଲା ତାର ଭ୍ରାତା ବିଭୀଷଣ କୁ। ସେଇ ସମୟ ଭିତରେ ଲକ୍ଷ୍ମଣ ତାଙ୍କ ସାମ୍ନାକୁ ଚାଲି ଆସିଥିଲା। ଯାହାଫଳରେ କି ଲକ୍ଷ୍ମଣଙ୍କ ଦେହରେ ସେ ଶକ୍ତିଟି ବାଜିିଥିଲେ।
ହଁ ଯାହାକୁ ଆମେ ଲକ୍ଷ୍ମଣ ଶକ୍ତି ଭେଦ ବୋଲି କହୁଛେ।
ଆଜ୍ଞା ସେ
ଆଜ୍ଞା ତ ଏମିତି ବ ତାପରେ ତ ଧୀରେ ଧୀରେ ଲକ୍ଷ୍ମୀନ ଜେତେଳେ ଶକ୍ତୀ ବିଧ ହେଇ ସାରିଲେ। ରାବଣଙ୍କ ଶରୀରରେ ଲକ୍ଷ୍ମଣ ଶକ୍ତିଭେଦ ହେଲେ। ସେଇ ସମୟରେ ଲକ୍ଷ୍ମୀ ରାମଚନ୍ଦ୍ର ବହୁତ ଭାଙ୍ଗି ପଡିଲେ। କାହିଁକିନା ସେ ଜାଣିଲେ ହୁଏତ ବହୁତ ଅସୁବିଧା ହେଇଗଲାଣ ଣି ଲଙ୍କାରୁ ବୈଦକୁ ଡକାଗଲା ବୈଦ ସେ ଦେଖ ବୈଦ ସେଇଠି କହିଥିଲେ ଯେ ଆକୁ ଯଦି ଆଁ କ ରାତିରେ ଅ ମାନେ ସୂର୍ଯ୍ୟ ଉଦୟବା ଆଗରୁ ଯଦି ଗୋଟେ ଔଷଧିର ନାଁ ସେ କହିଥିଲେ। ସେ ଔଷଧି ଯଦି ନ ପହଞ୍ଚେ ତାହେଲେ ଆ ଙ୍କୁ ବଞ୍ଚେଇବା କଷ୍ଟକର ହେଥିବ ଆଉ ରାତି ଯଦି ନପାହେ ତାହେଲେ
ଏଇ ଯୋଉ ଔଷଧ କଥା ଆପଣ କହିଲେ। ସେ ଔଷଧ କଥାଟି କହିଥିଲେ କିଏ। ନା ଜଣେ କ ସେଇ ପଶୁରାଜଙ୍କ ଭିତରେ ବାମନଙ୍କ ଭିତ ତରେ ଥିଲେ। ଏ ସୁଷେଣ ବୋଲି ଜଣେ କବିରାଜ ଥିଲେ। ସୁସେଣ କହିଥିଲେ ଯେ ଏଇ ଔଷଧ ସେ ଔ ଷଧର ନାମ ହଉଛି ବିଲଲ୍ୟ କରଣି ଇଏ କୋଉଠି ମିଳିବ ନା ଗନ୍ଧମାର୍ଦ୍ଧନ ପର୍ବତରେ। ଆଚ୍ଛା ଗନ୍ଧମାର୍ଦ୍ଧନ ପାର୍ବ ପର୍ବତ ଆଁ ଆ ପାଖକୁ ଯାଇକି ଔଷଧ ଆଣିବା ପାଇଁକା ଏତେ ଯୋଜନ ଯିବ କିଏ। ମାନେ ଭଲ୍ଲୁକ ରାଜା ଭଲ୍ଲୁକ ରାଜା ଭଲ୍ଲୁକ ରାଜା କହିଥିଲେ ଯେ ଏକମାତ୍ର ବିକଳ୍ପ ହନୁମାନ।
ଆଜ୍ଞା ସେ ସବୁ ଦେଖିବାକୁ ଗଲେ ମୋଟାମୋଟି ଭାବରେ ସମସ୍ତ ଙ୍କ ଠାରୁ ସବୁ ଦେଖିବାକୁ ଗଲେ ତ ମାତା ସୀତାଙ୍କୁ ହରଣ କରି ନେଇଥିଲେ, ଏପଟେ ଲକ୍ଷ୍ମଣ ସତିବେଦ ବି ହେଇଯାଇଥିଲା।
ଆଜ୍ଞା।